ହାଲୋ
ଜଗନ୍ନାଥ।
ଭାଇ ଜୟ ଜଗନ୍ନାଥ, ବନ୍ଧୁ ନମସ୍କାର।
ଭାଇ ନମସ୍କାର, ଆଉ ଆପଣ କଣ କରୁଛନ୍ତି?
ଏବେ ଜଷ୍ଟ ଜଳଖିଆ ଖାଇକି ରେଷ୍ଟ କରୁଛି। ସବୁ ଭଲ ଅଛି। ଆଉ ଆପଣ କୋଉଠି ଅଛନ୍ତି ଏବେ?
ମୁଁ ଏଇନା ଭୁବନେଶ୍ୱର ସହରକୁ ଆସିଛି, ପାଠ ପଢ଼ିବା ଲାଗି
ଓହୋ, କି ପାଠ?
ଆମର କଲେଜରୁ ଆମକୁ ଇଣ୍ଟର୍ନସିପ୍ କରିବା ପାଇଁ କହିଛନ୍ତି, ନିହାତି ନବେ ଦିନର କରିବା ଦରକାର। ତ ଆମର ନବେ ଦିନ, ସେଇ ନବେ ଦିନକୁ କମ୍ପ୍ଲିଟ୍ କରିବା ପାଇଁ ଆମକୁ ଭୁବନେଶର ଆସିବା ପାଇଁ ପଡ଼ିଲା।
ଓହୋ, ଆପଣ ଗାଁ କୋଉଠି, ଆପଣ ନିଜର ଗାଁ କୋଉ ଗାଁ?
ଆମ ଗାଁ ବାଲେଶ୍ୱର, ବାଲେଶ୍ୱରରୁ ଆମେ ଆସିଛୁ ଏଠିକି ଭୁବନେଶ୍ୱରକୁ ପାଠ ପଢ଼ିବା ନେଇକି ମାସେ ପାଇଁ
ଓହୋ ବାଲେଶ୍ଵର ନାଇଁ, ହେଲେ ହେଲା ଆଉ ଆପଣଙ୍କ ଥାଡ ଇୟର ନା ଫୋର୍ଥ ଇୟର, ଆମର ଗାଁ ଟା ହଉଛି ପିଞ୍ଜିରି ଗାଁଠୁ
ପାଇଁ ଫେମସ୍ ଜାଗା ଫାଗା କିଛି ଅଛି ୟା ନେହିଁ।
ହଁ ବହୁତ ଜାଗା ଅଛି, ଆପଣ ଜାଣିଥିବେ ଗୋପାଳପୁୁର ସି ବିଚ। ଆମର ଅଛି ବାଳକୁମାରୀ ଟେମ୍ପଲ। ମହେନ୍ଦ୍ରଗିରି ହିଲ୍ ଷ୍ଟେସନ୍ ଆଉ ସୋନପୁର ସି ବିଚ୍ ଅଛି। ଯଦି ଆଉ ଟିକେ ଆ ଆପଣ ରମ୍ଭା ଆଡ଼େ ପଳେଇ ଆସି ଆମର ହ-ଅ, ରମ୍ଭା ଆଡେ ମାନେ ଚିଲିକା ହ୍ରଦ ଦେଖିପାରିବେ। ଏ ସବୁ ଅଛି ଆଉ।
ହୁଁ, ନିହାତି ନିହାତି ଆପଣଙ୍କର ସେଠି ଜଙ୍ଗଲ ଏରିଆ ନା ସେଟି ସହର ପୁରା ଭଳିଆ ଗହଳି ପୁରା ଅଛି?
ଜଙ୍ଗଲ ସହର ସହର ଜଙ୍ଗଲ ଆମକ ଗଞ୍ଜାମ ଡିଷ୍ଟ୍ରିକ୍ଟ ଟା ଏମତି ଅଧାଭାଗ ଜଙ୍ଗଲ ଭଳିଆ ଅଛି। ଯେଭଳି ଆପଣ ଓଦଳା ଆଡେ ଆପଣ ପଳେଇବେ ସେଟି ସେପଟେ ଖଲିକୋଡ ଆଡେ ପଳେଇବେ ଜଙ୍ଗଲ ଏରିଆ। ସେପଟେ ଆମର ହିଞ୍ଜିଳିକାଟୁ ଆସ୍କା ଏପଟେ ପଳେଇବେ ତ ନର୍ମାଲ ଏରିଆ ତ ଏମିତି ସବୁ ମିକ୍ସ।
ଆଚ୍ଛା କାହିଁକି ନା ମୁଁ କହୁଥିଲି କି ଯେହେତୁ ଆମର ବାଲେଶ୍ୱର କିମ୍ବା ଭୁ-ଭୁବନେଶ୍ୱରର ଏଠି ତ ସହର ଏରିଆ ସେଟି ଆଉ ଜୁଁ ଗଛପତ୍ର ସବୁ କାଟିକି ସବୁ ବିଲ୍ଡିଙ୍ଗ ଉପରେ ବିଲ୍ଡିଙ୍ଗ ସବୁ ବନେଇ ଚାଲିଛନ୍ତି ହେଲା। ତ ଜଙ୍ଗଲ ବୋଲିର ନାମ ନିଶାନ ହିଁ ନାହିଁ ତ ଆ, ତୋମ ଘ ଘର ଆଡ଼େ ଦେନେ ଯାଇଥିଲେ ଜଙ୍ଗଲରେ ଗୋଟେ ବଣଭୋଜି କରିଥିଲେ ଗୋଟେ ଭଲ ଲାଗିଥାନ୍ତା।
ହଉ ହଉ ଆସନ୍ତୁ କିଛି ଅସୁବିଧା ନାହିଁ। ଆମର ଘର ପାଖରେ ବହୁତ ପାହାଡିଆ ଜାଗା ଅଛି। ସେଇଠି ରାନ୍ଧିକି ଖାଇବା। ଆମେ ଗୋଟେ ଥର ଖାଇବି ଥିଲୁ। ଆଉ ଜଳଖିଆ କଣ କରିଲେ ଆଜି?
ଆଜି ଜଳଖିଆରେ ମୁଢ଼ି ଆଉ ମଟର ଭୁଗୁନି ଖାଇଛୁ ଆଉ।
ଓ ମୁଢି ଆଉ ମଟର ଗୁଗୁନି, ଏ ଗୁଗୁନି ବନେଇଥିଲେ ନା ବାହାରୁ ଆଣିଥିଲେ?
ଭୁବୁନି ବାହାରୁ କିଣିକି ଆଣିଥିଲୁ। ଆମେ ଯୋଉ କ୍ୟାମ୍ପସ୍ ରେ ରହୁନୁ ସେହି କ୍ୟାମ୍ପସ୍ ତଳେ ଆମର କ୍ୟାଣ୍ଟିନ୍ ଅଛି। ଏଇଠି ନା ଆମେ ଯାଇକି ପଇସା ଦେଇକି ଯିଏ ଯେତେ ମାତ୍ରାରେ ଘୁଗୁନି ଆଣିବ। ଆଉ ଉପମା ଖାଇବ କିମ୍ବା ଇଟିଲି ଖାଇବ ତା ସହିତ ସାମ୍ବର ଚଟନୀ ସବୁ କିଛି ଦଉଚନ୍ତି।
ଓ ସବୁ ପ୍ର୍ରକାର ଜଉଚନ୍ତି ନାଇଁ ଖାଇବା ପାଇଁ ବଢିଆ ଆଉ। ଓହୋ! ଆପଣ ଏବେ ଭୁବନେଶ୍ୱର କୋଉ ଏରିଆରେ ରହୁଚନ୍ତି?
ପଟିଆ ଛକ ପାଖରେ।
ଓହୋ! ପଟିଆ ପାଖରେ ଅଛନ୍ତି ନାଇଁ ପଟିଆ ପାଖରେ। ଓ କୁଆଡେ ବୁଲିବାକୁ ଗଲେଣି ଭୁବନେଶ୍ଵର ନା ନାଇଁ?
ନା ଏତେ ତ ଏତେ ପର୍ଯ୍ୟନ୍ତ ତ ଯାଇ ନାହୁଁ। ଦେଖିଆ ଭାବୁଛୁ ଆଜି ଯଦି ସନ୍ଧ୍ୟାବେଳେ ଟିକେ ପାଗଟା ଆଉ ଟିକିଏ ଭଲ କରିବ। ନିହାତି କୋଉଠି ଗୋଟେ ବୁଲିବା ପାଇଁ ଏକା ଯିବୁ ଆଉ।
ଯାଇ ଆସନ୍ତୁ ଆଜି ସ-ରବିବାର ଛୁଟି ଥିବ ନା ତୋମ ମାନଙ୍କର?
ରବିବାର ଆମେ ଭାବିଥିଲୁ ଯିବୁ ଟିକେ ନନ୍ଦନକାନନ। ଯେହେତୁ ଏଠି ତିନି ଚାରି ଦିନ ହବ କଣ୍ଟ କଣ୍ଟିନ୍ୟୁ ବର୍ଷା ହଉଛି ବର୍ଷା ଛାଡ଼ିବାର ନା ହିିଁ ନଉନାହିଁ। ଆଉ ଆମେ ଦୁଇ ଦିନ ତଳେ କ୍ଲାସ୍ ଯୋଉ ଯାଇଥିଲୁ ଆମେ ବସ୍ ଛାଡ଼ିଦେବା ଯୋଗୁ ଆମେ ଉଦା ହେଇକି ଯାଇଥିଲୁ। ତ ଉଦା ହବା ଇ, ଅ, ଦ୍ଵାରା ଆମକୁ ଥଣ୍ଡା ଜର ହେଇଯାଇଛି। ତ ଆମେ ସେଇଥିପାଇଁ କେହି ଛୁଆ ଭାବୁଲ ବାହାରୁନାହାନ୍ତି ଡରିକି କି ଆମକୁ ଦେହ ଖରାପ ହେଇଯିବ। ଆମେ କ୍ଲାସ୍ ଯାଇପାରିବୁନି ବନ୍ଦ ହେଇଯିବ। ସେଇଥିପାଇଁ ନା କିଏ ଆମେ ବର୍ଷାରେ ବାହାରକୁ ବାହାରୁନୁ। ବର୍ଷାଟା ଟିକେ ଛା କମିଗଲେ ଆମେ ଟିକିଏ ଭାବିଥିଲୁ ଯିବୁ ଟିକେ ନନ୍ଦନକାନନ। ବାଘ, ଭାଲୁ ସବୁ ରଙ୍କ ପୁ-ଯେତିକ ପଶୁପକ୍ଷୀ ଅଛି ସବୁ ଟିକେ ଦେଖିକିନା ଆସିବୁ ବୋଲି।
ଓହୋ! ଏମିତି ହି, ଓହୋ, ବର୍ଷା ଛାଡିଲେ ତ କୁଆଡେ ଯିବ। ଏଇଟି ବି କ୍ଲାଇମେଟ୍ ଟା ଟିକେ ମେ ଘୁଆ ମେଘୁଆ କରିକି ଅଛି। ମୁଁ ବର୍ତ୍ତମାନ ଭୋପାଳରେ ଅଛି।
ଆଚ୍ଛା, ଭୋପାଲରେ ସେଟି କେବେଠୁ ଗଲେଣି ଆପଣ?
ୱାନ୍ ଇୟର୍ ହେଲା, ବର୍ଷେ ହେଇଗଲା।
ଆଚ୍ଛା, ଭୋପାଲରେ ସେଟି କଣ ପଢାପଢି କରୁଛନ୍ତି, ନା କାମ ଏକା କିଛି କରୁଛନ୍ତି?
ପଢା ପଢି ଚାଲିଚି ଆଇଟାର ଇଣ୍ଟିଗ୍ରେଟେଡ୍ ବିଏଡ୍ କରୁଛି।
ଆଚ୍ଛା, ଆଚ୍ଛା। ଆର କିଛି ଫ୍ୟୁଚର୍ ସ୍କୋପ୍ ଏକା କଣ ଅଛି? ଏଟା ପଢ଼ିଲେ ଆଗକୁ କଣ କରିଲେ
ଆପଣ ପିଜି ଟି ଆପଣ ଯୋଉ ଆମର ଓ ଏ ବି କେଭି ହାଇସ୍କୁଲ ଟିଚର ହେଇପାରିବେ।
ଆଚ୍ଛା ଆଚ୍ଛା ଆଉ ଆମେ ତ ତମ ତ ଜାଣିଥିବ ଆମେ ଇଞ୍ଜିନିୟରିଂ ପିଲା ଯେହେତୁ ଆମକୁ ଏସବୁ ବିଷୟରେ ଏତେ ନଲେଜ୍ ନାହିଁ। ଆମେ ତ ସେଇ ମେସିନ ମେସିନ୍ ଚଲେଇବା କିମ୍ବା କମ୍ପ୍ୟୁଟର ପାଖରେ ବସି ବସିକି ଆମ ଦିନ ଯାଉଛି।
ଆପଣଙ୍କ ଜୀବନ କମ୍ପ୍ୟୁଟରରେ ହିଁ ଯିବ ନା। ଆପଣ କଣ ପାଇଁ ସେଇ କୋର୍ସ କରିଛନ୍ତି ଆପଣ ମାନେ ଇଞ୍ଜିନିୟରିଂ।
କଣ ଆଉ କରିବା।
ସେଟି କଣ ଷ୍ଟାଇଫେନ୍ ମିଳୁଛି କି ଇଣ୍ଟରନସିପ୍ କଲା ବେଳେ?
ନାଇଁ ଆମକୁ ଆମ ଉଲଟି ଆମକୁ ହାତରୁ ପଇସା ଖର୍ଚ୍ଚ କରିକିନା କରିବା ପାଇଁ ପଡୁଛି। ଆଇ ତିନି ଚାରି ଦିନ ଭିତରେ ଆମର ଦଶ ହଜାର ପାକ୍ ଦଶ ରୁ ବାର ହଜାର ପାଖାପାଖି ଖର୍ଚ୍ଚ ହେଇଗଲାଣି। ଆଉ ଆଗକୁ କେତେ? ଆରେ ଦେଖନ୍ତୁ ଆମେ ଫାଷ୍ଟ ବାଲେଶ୍ୱର ଷ୍ଟେସନ ରୁ ଭୁବନେଶ୍ୱର ଷ୍ଟେସନକୁ ଆସିଲେ ଶହେ ପନ୍ଦର ଟଙ୍କା ଲେଖା ଟିକଟ ପଡ଼ିଲା। ଆଉ ତାପରେ ଷ୍ଟେସନ ପାଖ ପାଖରୁ ଆମ କଲେଜ ସାଢ଼େ ବାର କିଲୋମିଟରରୁୁ ପନ୍ଦର କିଲୋମିଟର ଭିତରେ ଦେଖଉଛି। ତ ସେଥିମଧ୍ୟରେ ଆମେ ଯେଉଁ ଗୋଟେ ଗାଡ଼ିଟି ବୁକ୍ କରିକିନା ଆସିଲୁ କଲେଜ ପାଖକୁ ସେଥିରେ ଆମକୁ ଚାର୍ଜେସ୍ ପଡ଼ିଲା ପଞ୍ଚାନବେ ଟଙ୍କା ପର ପର୍ସନ୍।
ତାପରେ ଆମ ହଁ ତାପରେ ଆମ ହଷ୍ଟେଲର ରୁମ୍ ପାଇଁ ଆମ ପୁ ରୁମ୍ ପାଇଁ ଆମ କତୁରୁ ନେଲେ ହଜାର ଟଙ୍କା। ତା ଆଉ ଆମେ ଯୋଉ ଏଇ ଇଣ୍ଟର୍ନସିପ୍ ଟା କରୁଛୁ ତାର କୋର୍ସ ଆମଠୁ ନେଲେ ପାଞ୍ଚ ହଜାର ସାତଶହ ଛତିଶ ଟଙ୍କା। ତାପରେ ଉଁ ଆମର ପୁଣି ଏ ଏଠି ଆସିଲା ପରେ ତା ପରେ କ୍ୟାଣ୍ଟିନ୍ ରୁ ଖାଇବା ବାବଦକୁ ଦୁଇ ପରେ ଆଉ ରାତିକା ପାଇଁ ସେମାନେ ନେଲେ ଆମ କତୁରୁ ପଇଁତିରିଶହ ଟଙ୍କା। ତାପରେ ଆଉ ଯେହେତୁ ଆମର ଦୁଇ ପରେ ଆଉ ରାତିକା ଖାଇବାଟା ତ କ୍ୟାଣ୍ଟିନ୍ ମିଳିଯାଉଛି। ଆଉ ସକାଳେ ଯୋଉ ଆମେ ଟିଫିନ୍ କରୁଛୁ ମାନେ ସକାଳ ବ୍ରେକ୍ଫାଷ୍ଟ ଆଉ ସନ୍ଧ୍ୟାବେଳର ଯେଉଁ ଟିଫିନ୍ ଟା ସେ ଦିଇଟା ତ ଆମକୁ ଦଉନାହାଁନ୍ତି କ୍ୟାଣ୍ଟିନ୍ ବାଲା ତ ଆମକୁ ବାହାରେ ଆମକୁ ବାହାରେ ହିଁ ଯାଇକି କରିବା ପାଇଁ ପଡ଼ୁଛୁ ତ ବାହାରେ କରିବା ପାଇଁ ହେଲେ ନିହାତି ତୁମେ ଗୋଟେ ପୁରୀ ତରକାରୀ ହଉ କି ଗୋଟେ ଇଟଲି ତରକାରୀ ହଉ କି ବରା ପିଆଜି ହଉ କି ଯାହା ବି ହେଲେ ଖାଇବ ନିହାତି ଏଠି ଯୋଉଟା ଆମ ବାଲେଶ୍ୱର କୋଡ଼ିଏ ଟଙ୍କାରେ ମିଳୁଥିଲା ଏଠି ନିହାତି ଦଶ ଟଙ୍କା ଏକ୍ସଟ୍ରା ନଉଛି ତିରିଶ ଟଙ୍କା ହେଇଯାଉଛି ନା। ତ ତ ସେଇଥିପାଇଁ ନିହାତି ଆମର ସକାଳେ ଆଉ ସନ୍ଧ୍ୟାବେଳର ଟିଫିନ୍ ଖର୍ଚ୍ଚଟା ଷାଠିଏ ଟଙ୍କାରେ ଯାଉଛି। ତ ଷାଠିଏ ଟଙ୍କାର ଯଦି ଗଲା ତାହେଲେ ଆପଣ ହିସାବ କରିଦିଅନ୍ତୁ ଷା ଠିଏ ଟଙ୍କାନାଖା ଯଦି ସକାଳେ ଆଉ ସନ୍ଧ୍ୟାବେଳେ ପ୍ଲସ୍ ଆମର ପଞ୍ଚାବନ ଟଙ୍କା ନେଖାଁ ମିଲ୍ ପଇସା ନେଇ ନେଉଛନ୍ତି ଦୁଇ ପରେ ଆଉ ରାତିରେ। ତ ଟୋଟାଲ ମିଶିକି ଏଇଟି ଯଦି ଆମେ କାଲ କୁଲେଟ୍ କରିବା ତାହେଲେ ନିହାତି ସାତ ଆଠ ହଜାର ପହଞ୍ଚିଗଲାଣି। ଆଉ ପୁଣି ଏତିକ ତ ହେଇଛି ମାତ୍ର ସାତ ଆଠ ହଜାର ଉପରେ। ନିହାତି ଏତିକ ତ ଆମର ହେଇଛି ମାତ୍ର ପାଞ୍ଚ ଛଅ ଦିନରେ ମାନେ କା ଆମେ ଆ ଏକ ତାରିଖ ପାଖରୁ ଆସିଲୁ ଆଜି ହେଇଛି କେ ତେ ପାଞ୍ଚ ତାରିଖ କି ଛଅ ତାରିଖ ହଁ ପେମେଣ୍ଟ ହେଇଯାଇଛି। ଆଉ ଯାହା ରହିଲା ଅନ୍ୟାନ୍ୟ ବୁଲାବୁଲି ଖର୍ଚ୍ଚ କିମ୍ବା ରୁମ୍ ରେ ଧର ଆମେ ପାଞ୍ଚ ଛଅ ଜଣ ଅଛି ମିଶିକି ଗୋଟେ ଚାବିଟା ଆଣିଲୁ ତାଲା ଟା ଆଣିଲୁ ବାଲ ଟିଟା ଆଣିଲୁ, ମଗଟା ଆଣିଲୁ, ପାପଚଟା ଆଣିଲୁ, ସେଇଗୁଡ଼ା ସବୁ ମିଶି ମାଶିକି ଅନ୍ୟାନ୍ୟ ଖର୍ଚ୍ଚ ଧରନ୍ତୁ ପଚାଶ ଶହେ ଆଉ ବୁଲାବୁଲି ଯାହା ଆମେ ଟିକିେ ସଣ୍ଡେକୁ ସଣ୍ଡେ ଭାବିଛୁ ଯେମିତି ଆଜି ଆଜି କହିଲି ମୁଁ ଆଜି ସନ୍ଧ୍ୟାବେଳେ ହବ ତ ଆମେ ନନ୍ଦୀ ନନ୍ଦନକାନ ଯିବୁ ବୁଲିବା ପାଇଁ ସେମିତିକା ଯଦି ପ୍ର
ଆ ଏତ ବର୍ଷା ଏକ୍ସପଲ୍ଲାନେଟ୍ ପଳାନ୍ତୁ ଏକ୍ସପଲ୍ଲାନେଟ୍ ପଳାନ୍ତୁ।
ଏକ୍ସପ୍ଲେନେଣ୍ଟ୍ ବି ଯିବୁ ଦେଖିବା ବର୍ଷା ଦେଖିବା ଯଦି ହେଉଛି ବର୍ଷା ଯଦି ନ କମିଲା ତାହାନେ ଏକ୍ସପ୍ଲେନେଣ୍ଟ୍ ପଳେଇବା। କାହିଁକିନା ସେଠି ବିନା ବର୍ଷାରେ ବି ଆମ ଭିତରେ ଆରାମ୍ ସେ ବୁଲାବୁଲି କରିପାରିବା। ଆଉ ଯଦି ବର୍ଷା ଛାଡ଼ିଗଲା ତାହେନେ ଆମେ ଟିକେ ନନ୍ଦନକାନନ ଯିବୁ ନେକ୍ସଟ ହେଲା ଏକ୍ସପଲ୍ଲାନେଟ୍ ତ ଖୋଲା ଥିବ ରାତିରେ। ତ ଆମେ ଯାଇକି ନନ୍ଦନକାନନରୁ ରିଟର୍ନ କଲା ଟାଇମ୍ ରେ ଏକ୍ସପ୍ଲାନେଟ୍ ହେଇକି ଏକାଥରେ ଆସିବୁ।
ଓହୋ ତମେ ତମେ ତ ପଟିଆ ପାଖରୁ ତ ନନ୍ଦନକାନନ୍ଦନ ପାଖ ଥିବ ସେଇଠୁ ଦୁଇରୁ ତିନି କିଲୋମିଟର ଥିବ।
ଦୁଇ ତିନି କିଲୋମିଟର ଅଛି ଯେ କିନ୍ତୁ ବର୍ଷାଟା ଛାଡ଼ିନେ ସିନା ଆମେ ଦୁଇ ତିନ କିଲୋମିଟର ଯିବୁ ବର୍ଷାଟା ତ ହେଉଛି ନା ଆମେ ସିନା ଏଠୁ ପଳେଇବୁ ଧର ଅଟୋରେ ପଳେଇଲୁ କି ଗା କାର ରେ ପଳେଇଲୁ କି କେମିତି କରି ହଁ ଭି ଭିତରେ କେମିତି ବୁଲିବା ଭିତରେ ତ ଆଉ ଦେଖ ଗୋଟେ ଟାଇମ ରେ ବର୍ଷା ହଉଛି ମାନେ ନିହାତି ପଶୁ ପକ୍ଷୀ ସେମାନେ ସବୁ ତାଙ୍କ ଆଶ୍ରୟଳୟରେ ପଶିଯାଇଥିବେ କେହି ବାହାରକୁ ବାହାରି ନଥିବେ ତ ଆମେ ଦେଖିପାରିବାନି ତ ସେଇଥିପାଇଁ ଆମେ ଜଗିଛୁ ଯେ ବର୍ଷାଟା ଛାଡ଼ିଲେ
ଯିବ ଆଉ ମାନେ ବର୍ଷା ଛାଡିଲେ ଯିବ। ଆମେ ବି କାଲି ଯାଇଥିଲୁ ନ୍ୟାସନାଲ ପାର୍କ ଯାଇଥିଲୁ ବନବିହାର ନ୍ୟାସନାଲ ପାର୍କ। ଭୋପାଳର
ଆଚ୍ଛା।
କ୍ଲାଇମେଟ୍ ଟା ଭଲ ଥିଲା ମେଘୁଆ ପାଗ ନନ୍ଦନକାନ ନନ୍ଦନକାନନ ଟା ତ ଜୁଲୋଜିକାଲ ପାର୍କ ନା ଏଟା ନ୍ୟାସନାଲ୍ ପାର୍କ ଏଇଟା ବହୁତ କମ୍ ମାନେ କମ୍ ଅଛି ଜାଗା ମାନେ କମ୍ ଅଛି ହେଲେ ଏରିଆ ବଡ ବାଘ ଭାଲୁ ଆଉ କଣ ଦେଖିଲୁ? ବେଶୀ କିଛି ପଶୁ ନାହାନ୍ତି ଏଠି ନନ୍ଦନକାନ୍ଦନ ଭଳିଆ ନନ୍ଦନକାନ୍ଦନରେ ସବୁ ପ୍ରକାର ପଶୁ ଅଛନ୍ତି। ବୁଝିଲେ ଏଇଟେ ବହୁତ୍ ନା ଦେହ କମ ସେଟା ଜୁଲଜିକାଲ ପାର୍କଟ ତ ସବୁ ପ୍ରକାର ଅଛନ୍ତି ଏଇଟା ତ ନାଇଁ ସେ ଯାଉ ଯାଇଥିଲୁ କ୍ଲାଇମେଟ୍ ଟା ବଢିଆ ସେ ଭିୟୁ ଟା ବଢିଆ ଥିଲା ପାହାଡ ଜଙ୍ଗଲ ସାଇଡ୍ ରେ ଲେକ୍ଟା ଥିଲା ଭୋପାଳରେ ବଡ ଲେକ୍ ଅଛି ନା ହ୍ରଦ ବହୁତ ଭିୟୁ ଭଲ ସାଇକେଲିଂ କରିବାକୁ ଯାଇଥିଲୁ ଆଉ
ଆଜ୍ଞା ଆମର ଯୋଉ ଏଠି ଭୁବନେଶ୍ଵର ତମେ ତ ଜାଣିଥିବ ଭୁବନେଶ୍ଵରକୁ ସ୍ମାର୍ଟ ସିଟି ବୋଲି କୁହନ୍ତି। ଆଉ ଏଠି ଯେଉଁଠିକି ଦେଖିବୁ ଆଖି ପାଉଛୁ ନଜର ଖାଲି ବିଲ୍ଡିଙ୍ଗ ଉପରେ ବିଲ୍ଡିଙ୍ଗ ଫ୍ଲାଟ ଏଗୁଡ଼ା ସବୁ ହିଁ ଦେଖାଯାଉଛି। ଆଉ ଗଛ ପତ୍ରର ତ ନାମ ନିଶାନ ନାହିଁ ଆଉ ଦୁଇ ଦୁଇ ନମ୍ବର କଥା ଏଇଟା କି ଆମେ ଯୋଉ ନନ୍ଦନକାନନ ଯିବା ବୁଲିବା କଥା ଆପଣ କହିଲେ ଯଉ ଆପଣ ସେଠି ଭ ଭୋପାଲ ଯାଇଥିଲେ ସେଠି ବାଘ ଭାଲୁ ଦେଖିକି ଆସିଲେ ତ ସେମ୍ ଜିନିଷ ତ ଆମେ ବି ଆଜି ସନ୍ଧ୍ୟାବେଳେ ଯଦି ହବ ଯଦି ଆମର ଭଗବାନ ଆମକୁ ସାଥ ଦେଲେ ତାହେଲେ ମୁଁ ବି ଯାଇକିନା ବାଘ ଭାଲୁ ଆରାମସେ ଦେଖିକି ଭାଗି ଆସିବି
ଓହୋ ଆପଣ ମାନେ ଯୋଉ ରହୁ ପୁଅ ଝିଅ ମିଶିକି ରହୁଛନ୍ତି ନା ଓନ୍ଲି ପୁଅ ପିଲା ରହୁଛନ୍ତି?
ନା ନା ଆମର ମାନେ ଗୋଟିଏ ଦୁଇଟି ବିଲ୍ଡିଂ ଅଛି ପରସ୍ପ ର ମଧ୍ୟରେ ମଝିର ଆମର ଜିମ୍ ଆଉ କ୍ୟାଣ୍ଟିନ୍ ଟା ରହିଯାଉଛି। ହେଲା ଆଉ ଜିମ୍ ଆଉ କ୍ୟାଣ୍ଟିନ୍ ସାମ୍ନାରେ ମାନେ ମୁଁ ଏବେ ଯୋଉଠି କ କଥା ହେଉଛି ମୋ ସାମ୍ନାରେ ଶହେ ପଚାଶ ମିଟର ଦୂରରେ ଝିଅ ମାନଙ୍କ ବିଲଡିଂ ମାନେ ସେମାନେ ଆମକୁ ଦେଖିପାରୁଛନ୍ତି ଆମେ ତାଙ୍କୁ ଦେଖିପାରୁଛୁ କିନ୍ତୁ କଣ୍ଟାକ୍ଟ ହେଇପାରୁନି ଖାଲି ଖାଲି ଦେଖିପାରୁଛେ ଯାହା ଟିକେ ଆଉ ମଝିରେ ଆମର କ୍ୟାଣ୍ଟିନ ରହିଯାଉଛି ଆଉ ଜିମ୍ ରହିଯାଉଛୁ ବେସମେଣ୍ଟ ରହିଯାଉଛୁ ସେଗୁଡ଼ା ସବୁ ରହିଯାଉଛୁ ନିତେ ପଚାଶ ମିଟର ଦୂରରେ ଗୋଟିଏ ବିଲ୍ଡିଂ ଗୋଟିଏ ବିଲ୍ଡିଂ କିନ୍ତୁ ମଝିର ଡିଭାଇଡ୍ ହେଇଯାଇଛି ଆଉ କେ ତିନିଟା ମଝିରେ ରହିଯାଇଛି ଏପଟ ସାଇଡ଼ ହଁ ଗୋଟେ ସାଇଡ଼ରେ ପୁଅ ପିଲା
ଏ ପଟେ କଲେଜ୍ ରେ ଇଣ୍ଟର୍ନଶିପ୍ କରୁଛନ୍ତି।
ଆଜ୍ଞା ଗୋଟଏ କଲେଜରେ ଏନ୍ତସିପ ସବୁେ ଝିଅକୁ ଆମ କି ନା କ୍ଲାସ୍ ରେ ସବୁ ଏଟା କଲେଜ ନାଁ ହେଲା ହେଉଚୁ କିଟି
କି ଟି କି ଟି ଆମ କି ଟି କରୁଚନ୍ତି।
ଆଜ୍ଞା। ହ
ଓହୋ କି ଟି ରେ ଏଣ୍ଟସିପ ହେଲେ କରଉଚି ନାଇଁ ହୋଉ ବନ୍ଧୁ। ସମୟ ହେଲାଣି ମୁଁ ବିରତି ଚାହୁଚି ଆଉ କିଛି ସମୟ ପରେ ଆଉଥରେ ଚେଷ୍ଟା କରୁଚି କଲ କରୁଚି ମୋର ଟିକେ କାମ ପଡିଗଲା ମୁଁ ତମ କୁରାତ୍ରରେ କଲ କରୁଚି ହେଲା।
ନିହାତି ନିହାତି ଠିକ୍ ଅଛି ବନ୍ଧୁ ରଖୁଚି ମୁଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।